ଲସ ହୁଏ।
ହାଲୋ।
ହ ହଁ ଶୁଭୁଚି ଶୁଭୁନିକି?
ଆପଣଙ୍କର କିଛି ସେପୁଟରୁ ନିର୍
କହିଲେ?
ଟ କିସ ହୋଉଚି ସେପଟରେ ସେପଟ ଟିକେ ତ।
ହ।
ମୁଁ କହିଲି ସେପଟୁ ଟିକେ ନେଟୱାର୍କ ଇସ୍ୟୁ ହୋଉଚି। ହଁ ଏବେ ଶୁଭିଲା। ଆଚ୍ଛା ଆପଣ ଏବେ କଣ କରୁଛନ୍ତି? ଆଜ୍ଞା ସେ। ଆଜ୍ଞା।
ବସିି ଆର ମାସରେ ରଥ ଯାତ୍ରା। ହଉଥିଲା। ପୁରୀ ଯିବାର ଅଛି ସେ ଭାବୁଥିଲୁ ଆଉ। ଆମର ଓଡିଶା ହଁ ତେର ପର୍ବ ତ କୁହୁଛନ୍ତି ନା? ଆମର ପର୍ବତ ଅଛି ଭାରମର ପର୍ବ। ତ ସେଇ ରଥଯାତ୍ରା। ହଉ ଦ୍ଵିତୀୟରେ ତିଥିରେ ତ ପଡେ ରଥଯାତ୍ରା ହୁଁ। ହୁଁ ତମେ ତ ଜଣ ରଥଯାତ୍ରା ମାନେ ସେ
ହଁ ସେଟା ତ ବୋହୁତ ଭିଡ଼। ତ ପୁରା ବିଶ୍ଵରୁ ହିଁ ଲୋକ ଆସନ୍ତି। ହଁ।
ହୁଁ।
ଆଉ ଆପଣ?
ସେବି ପାଳନ କରୁଛନ୍ତି।
ହଁ ହେଲେ ଯେହେତୁ ପୁରୀରେ ସେଟା ମାନେ ସେଟା ଯେହେତୁ ସେଟା ଆମର କଣ ଶ୍ରୀକ୍ଷେତ୍ର ନା? ସେଇଟା ଆଜ୍ଞା ହଁ ସେଇଟା ହିଁ। ବହୁତ ବହୁତ ହି ଭଲରେ ସେଇଟା ହଉଏ ସେଇଟା ସେଇଟା ଦେଖିପାରେ ସମସ୍ତଙ୍କର ଇଛା ଥାଏ ।ନା ଯେ
ହଁ ମୋ ଛୁଆକୁ ତ ବି ସବୁବେଳେ କୁହେ ହଁ। ହଁ ଏମାମା ରଥ ଯାତ୍ରା ଏଥିରେ ବି ସେ କୁହେ କି ଆଉ ଜଗନ୍ନାଥ ରଥ ହୁଏ ବଳଭଦ୍ର ରଥକୁ ତାଳ ଧ୍ୱଜ କୁହନ୍ତି ।ଆଉ ସୁଭଦ୍ରା ରଥ, ତ ଏମିତି ମୋ ଛୁ
ହୁଁ।
ଝିଅକୁ ତ କାଁ ସି ସବୁବେଳେ ସକାଳୁ ଉଠିଲେ ଜୟ ଜଗନ୍ ଶିଖେଇଛୁ ଜୟ ଜଗା ଜଗନ୍ନାଥ ବି ନୁହେ ତ, ଜୟ ଜଗା ତା ପାଟିରୁ
ବହୁତ ଭଲ ଭଲ ଏଇ କଥା କହିବା
ଆ ଗୁଡକ ହଁ
ଆଉ ଅଛି ତ ଏତେ ସାରା ଲଗେଇଛନ୍ତି ଯେ ସେ କିଛି ବି ଅସୁବିଧା ହୁଅନ୍ତିନି
ହୁଁ।
ଲକ୍ଷ୍ମୀ ନ
ଆପଣଙ୍କର ନେଟୱାର୍କ ଇସୁ ହଉଛି ଟିକେ
ଆପଣଙ୍କ ଟିକେ ନେଟୱାର୍କ ଇସୁ ହଉଛି
ପପ କିି ଏମଏ ସୁଶୁଛି
ନାଇଁ ଆପଣଙ୍କର ବଧେ ହଉଛି ନେଟୱାର୍କ ଇସୁ ତ ଆପଣ କଥା ଟିକେ ସୁଭୁନି ଏବେ ଶୁଭିଲା ଆଛା କୁହନ୍ତୁ। ତ ସେ ରଥଯାତ୍ରା ଆଛା ଆପଣ ସବୁ ରଥଯାତ୍ରା କେମିତି ମନାନ୍ତି?
ଆପଣ କେବେ ରଥଯାତ୍ରା ତ ହଉ ଯାଇକି ଦର୍ଶନ କରୁ
ବାକି ସାରାଲୋକ ଆମେ ଯାଇଥିଲ ଧର ମଜା କିଛି ମି
ହୁଁ ତାଙ୍କ ଡୋରି ଲାଗିଲେ ହିଁ ସେଠିକି ଯିବା ହବ।
ଆପଣ ଯାଇଛନ୍ତି ଲାଗ ରଥଯାତ୍ରା ବୁଲିବାକୁ
ଆପଣଙ୍କ ଘରେ ପିଠା ପଣା ଏ ସବୁ ଏମତି କରନ୍ତି ରଥଯାତ୍ରା ଟାଇମ
ହ ସେମିତି କି
ପିଠାପଣା ଯେତେବେଳେ ଯେତେବେଳେ
ଜବ
କାମରେ ଜରେ ଚ
ଥରେ ପ
ପୂଜା କରିନି ଏବେ ବି ଆମ ଘରେ ଖାଲି
ନିହାତି ଭାବରେ
ଠାକୁରଙ୍କ ଉପରେ କହିଲେ ତ ଚାଲିବ।
କୁହନ୍ତି ଠାକୁର ତ ଅଣସର ଘରରେ ହଁ ଆଜ୍ଞା। ଆଉ ଗୋଟେ କୁହନ୍ତି କି ଯ ଯୋଉ ଅଣସାର ଘରୁ ବାହାରିଲା ପରେ ଜଗନ୍ନାଥଙ୍କୁ ଫାଷ୍ଟ ଜ ଜର ହେଇଥାଏ। ସେଇ ମାସର ତାଙ୍କୁ ଯେହେତୁ ଜର ହେଇଥାଏ ତାପରେ ତାଙ୍କୁ ଜର ହେଇ ହେଲା ପରେ ଟୋଟାଲ ଓ ଓଡିଶା ସାରା ଲୋକଙ୍କୁ ନିହାତି ସେ ଟାଇମରେ ଜର ହୁଏ। କାରଣ ସେଟା ସିଜନ ଚେଞ୍ଜ ହୁଏ ସେ ଟାଇମରେ ସେଇଟା ହୁଏ।
ଠାକୁରଙ୍କୁ ବି ବହୁତ୍ ହୋଉ ହୋଉ।
ହଁ ଆଚ୍ଛା ସେ ତ ସେଟା ଗୋଟେ ଆଜ୍ଞା ସେଟା ଗୋଟେ ତ ମାନେ ଗୋ ଟେ ପ୍ରଥା ଅଛି କଥା ବି ଶୁଣିବାକୁ ମିଳେ ସେଇ ବିଷୟରେ କି ଏଇଟା ଏମତି ଯଦି ହୁଏ ଆଉ ଗୋଟେ ଜଗନ୍ନାଥଙ୍କ କଥା ମୁଁ ଶୁଣିଛି କି ଜ ଗନ୍ନାଥ ଯେବେ ତିଆରି ହେଲେ ଜଗନ୍ନାଥ ନିଜେ ନିଜେ ଗୋ ଟେ ଯୋଉ ବୁଢା ଯେ ତିଆରି କରନ୍ତି।ସେଇଟା ହେଇକି ଆସିଥିଲେ। ସେଟା ହେଇକି ଆସିଲା ପରେ ସେ ସେଠି ଯୋଉ ଗୋଟେ ଘର ଭିତରେ ଡୋର ମାନେ କବାଟ ଦେଇ ସେ କହିଲେ ଯେତେ ଯାଏଁ ଟକ ଟାକୁ ସୁବୁଥିବ ଟକଟକ୍ ଯେତେ ଯାଏଁ ମୁଁ ନ କହିଛି ତମେ ଖୋଲିବନି ଡୋର। ଏମିତି ନ ଖୋଲିକି ସେଟା ସେ ତିଆରି କରୁଥିଲେ ଯେହେତୁ ଟକ୍ ଟକ୍ ଗୋଟେ ଦିନ ନ ଶୁଭିଲା ତ ଲୋକ ଭାବିଲେ କି କାଳେ ବୁଢା ଲୋକଟା ମ ମରିଗଲା କି କଣ ଏମିତି ହେଲା ତ ସେମାନେ ଖୋଲିଦେଲେ ଖୋଲିଦଲାବେଳକୁ ସେ ସେ ସିଏ ନାହାନ୍ତି ହେଲେ ତାଙ୍କର ହୁଁ ହଁ ତ ସେଇଟା ସେମିତିଥିଲା।
ରାଜା ଖୋଲି ଦେଲେ
ହଁ ସେଟା ଖୋଲ ସେଟା ହଁ ସେଇଟା ଅଳ୍ପ ଉଁ ଇଏରେ ସେଟା ହେମତି ହେଇଥିଲା ନା ତ ସେ ସେଇଟା ସେଇଠୁ ରହିଗଲା କି ଭଗବାନଙ୍କର ଏତିକି ଏମିତି ସେଟା ରହିଗଲେ।
ସେଇ ତାଙ୍କର ହେଇ ମୂର୍ତ୍ତିଟା ଖୋଲାହେଲେ
ହୁଁ ହଁ ତ ସେ ସେଇଠୁ ଜାଣିପାରିଲେ କି ହଁ ସେ ଜଗନ୍ନାଥ ନିଜେ ହିଁ ନିଜ ନିଜକୁ ତିଆରି କରିବା ପାଇଁ ଆସି
ଆଉ ଅଭଡା କେବେ ଖାଇଛ?
ଆଜ୍ଞା।
ହାଲୋ। ଆଜ୍ଞା, ମୁଁ ଖାଇଛି। ବହୁତ ଭଲ ଲାଗେ ଆଜ୍ଞା ସେଠି ସେଠି ତ ବହୁତ ଭଲ ତା ଭିତରକୁ ପଳେଇଲେ ବହୁତ ଭଲସେ ମିଳେ ସେ ଅଭଡ଼ାରେ ତାକୁ ଖାଇଲେ ଗୋଟେ ମନ ଶାନ୍ତି ବି ଲାଗେ ବହୁତ ଭଲ ଲାଗେ ମାନେ ତାର ଟେଷ୍ଟିଂ କିଛି ଅଲଗା ଥାଏ ବହୁତ ଭଲ ଟେଷ୍ଟ ଲାଗେ ସେଗୁରା ସେଠି ସେ ଅଭଢା ଭଳି ଆଉ କୋଉଠି ବି ଅଭଢା ଗୋଟେ ଯୋଉଠି ଏଇଠି ଯୋଉ ଲିଂ ଙ୍ଗ ରାଜରେ ବି ମିଳୁଚି । ହଁ, ସେଇ ଟେଷ୍ଟଟା ମିଳିବନି ସେଠି ସେମାନେ ଯେମତି ବି ବନଉଥାନ୍ତି ସେଇଟା ବହୁତ ଟେଷ୍ଟ। ମାନେ ସେ ଯୋଉ ବାସ୍ନରେ ବି ମନ ପୁରିଯାଏ, ସେଠି ବାସ୍ନା ଶୁଙ୍ଘିଦେଲେ। ବହୁତ ଭଲ ସେସବୁ ଲାଗେ।
ସେଠି ଗୋଟେ ପହଞ୍ଚିଗଲା ପରେ ସେ ସେ ଯଉ ଜାଗାରେ ପହଞ୍ଚିଗଲା ପରେ ମନ ପୁରା ଶାନ୍ତି ଗୋଟେ ପୁରା ବହୁତ ଭଲ ଲାଗେ ଆଉ ପୁରୀ ଗଜା ତ ଫେମସ୍ ଏଥର ପୁରୀ ଗଜା ଆମେ ସବୁବେଳେ ଯିବୁ ମାନେ ସେଇଟା ହଉଛି କମ୍ପଲସରି କିି ତାକୁ ନେଇକି ଆସିବୁ ଘରକୁ। ସେଟା ହଁ ଲୋକବି ଥାଆନ୍ତି ସେମ ତି ଅ ଆଙ୍କର ହେଇ ଯାଇଛନ୍ତି ସେମାନେ ବି ଅନେକ ଥିବେ ଭୋଗ ନବା ପାଇଁ ହଁ ସେମତି।
ଆ ଲକ୍ଷ୍ମୀ ନାଇଁ ତୋର ବୋପା
ହଁ। ସେ ମାଲପୁଆ ବି ଖାଇଛି ସେ ବି ବହୁତ ଭଲ ଲାଗେ ମାଲପୁଆ ମାନେ କଣ ଆଉ କହିବି ସେ ସବୁଯଉ ଟେଷ୍ଟ ସେ ସବୁ ସେ ସବୁ ତାକୁ ଆମ ଘରେ ବି ଯେତେ ଯତ୍ନରେ ବନେଇଲେ ବି ସେଟା ସେମିତି ହେଇପାରିବନି କେବେ ବି ସେଟା ହେଇପାରିବ ଏମିତି କିି ଅଛି ଠାକୁରଙ୍କ ଜାଗା ଯୋଉ ବି ଠାକୁରଙ୍କ ଜାଗା ହଉ ଗୋଟେ କିଛି ଖାଇବା ହେଠି ଯଦି ଭୋଜି ଗୋ ହେଇଥିବ ତମେ ସେଇ ସେଇ ସେମ ରେସିପିରେ ବି ଯଦି ଘରେ ବନେଇବ ସେଟା ଜମା ବି ସେମତି ଲା ଲାଗିବନି ଠାକୁରଙ୍କ ଜାଗାରେ ସେ ହେି ଅଲଣା ହଉ କି ରା ଗ ହଉ କି ଲୁଣିଆ ହଉ ଯେମିତି ବି ହେଇଥାଉ ସେଟା ସେତିକି ଟେଷ୍ଟ ହି ଲାଗିବ ବହୁତ ଭଲ ଲାଗେ। ଠାକୁରଙ୍କ ଜିନିଷ ସବୁ କିଛି ଭଲ ଲାଗେ। ସେ ଗୋଟେ ଠାକୁରଙ୍କ ଡୋରି ଥାଏ। ହୁଁ। ଆଉ ମାସେ ଅଛି ତ। ହଁ ଅଁ ତ ସତି ହ କେ ଦେ ଖାଦନ୍ତି ହୁଁ
ସେ କେତେବେଳେ କଥା ହେବ?
ହ ଆଜ୍ଞା ଆଜ୍ଞା ରଖୁଚି ବାଏ।